ହାଲୋ।
ହଁ।
ହାଲୋ।
ହଁ, ହଁ, ଶୁଭିଲା।
ହଁ, ହଁ, ସବୁଛି।
ହଁ, ହଁ। ଆଉ କଣ କରୁଥିଲୁ ନାଇଁ ଏଠିକି ଖାଇ ପିଇକି ବସିଛି ଆଉ କାମ ସରିଲାଣି ଆଉ।
ଆ ମୁଁ ବି ସେଇ
ହୁଁ।
କାମ ସରିଗଲାଣି ବସିଚି ଆଉ।
ଉଁ।
ଦେ କଥା ହେଇକି ଦେ ଫୋନ୍।
ହୁଁ, ଆମର ତ ରୁଟି ତଡକା କରିଥିଲି ଛୁଆ ସବୁ ଏଇନା ଖାଇଲେ ମୁଁ ଖାଇଲୁ ଆଉ।
ହଁ ଖାଇଦେଲେ ଗୋଟେ କାମ ସରିଜିବ ଜଲଦି ଖାଇଲେ ବି ହଜମ ହବ।
ହୁଁ। ଆଜି ତ ଝିଅ ଗୋଟେ ନୂଆ ଏଇଠି ତ ରହୁଥିଲା ସିଡିଏ ରେ ଏଠି ବ୍ରାଇଟ୍ ଫ୍ୟଚରରେ ରହୁଥିଲା ଏଇଟା ଛାଡିଦବା ନୂଆ ସ୍କୁଲ ଟା ଜାଭୟର ସ୍କୁଲରେ ରହିବ ଆଉ ଜଏନ୍ କରିବ ସୋମବାରଠୁ ଆଉ।
ହଁ, ଭଲ।
ହୁଁ ନୂଆ ବଜାର ଯିବ ଆଉ।
ହଁ ଏଟ ପାଠ ପଢ଼ା ସରିଲା ଯଉଠି ହେଲେ ସେଇଟା ହେଇଗଲେ ଗୋଟେ କାମ ସରିବ।
ହୁଁ, ହୁଁ। ତାର ପିଜି ଟା ସରିଗଲା ତାର ଭଲ ଅଛି ତ ପ୍ରିନ୍ସିପାଲ କହିଲା ଭଲ ବଢିଆ ଆର୍ଟ, ଫାଟ କରୁଛ ସବୁ କରୁଛ ଭଲ ଅଛି ଆଉ।
ହଁ ନାଇଁ ଭଲ ସେଇଠି ବି ମାନେ ଟିଉସନ ପିଲା ବି ବୁଝିଦେଲେ ମାନେ ସେଇଠି ପିଲାମାନେ ହେ ଟିମ୍ ହେଇଯିବେ ଦେଖିବେ ଏତେ ସୁନ୍ଦର ଯେହେତୁ ଡ୍ରଇଂ ଶିଖଉଛନ୍ତି ତ ଟିଉସନ ପିଲା ହେଇଗଲେ ବି ଯାଇକି ଫେଜ୍ ବାଇ ଫେଜ୍ କରିଦେଲେ ବା କେତେ ପଇସା ରୋଜଗାର କରିଦେବେ। ସ୍କୁଲ ରେ ଦରମା ମିଳେ କମ୍ କିନ୍ତୁ ଏ ଯୋଉ ଟିଉସନ୍ ଧରନ୍ତି ସେ ଟଙ୍କା ମିଳେ ମୋର ପା ଜଣେ ଭଉଣୀର ଦେଢଶୁର ଏମିତି ଆ ଢେଙ୍କାନାଳରେ ଡ୍ରଇଂ ଟି ଚର କିନ୍ତୁ ମାସକୁ ତାର ପଚାଶ ରୁ ଷାଠିଏ ହଜାର ଇନକମ୍। ଗୋଟେ ସ୍କୁଲରେ ଅଛନ୍ତି ପ୍ଲସ୍ ଫେଜ୍ ବାଇ ଫେଜ୍ ପିଲାମାନଙ୍କୁ ଧରି ପକେଇଛନ୍ତି।
ହୁଁ ହୁଁ।
ଆଉ
ସେ ଆଜିକାଲି ତ ଅଧିକାଂଶ ମାନେ ସାର୍ ମାନେ ଟ୍ୟୁସନରେ ବେଶୀ ପଇସା ଇନକମ୍ ହଉଛି ଆଉ।
ହଁ।
ଆଉ ସିଡିଏରେ ଯୋଉ ଡିଏବି ସ୍କୁଲ୍ ସାର୍ ଗୁଡା ସବୁ କମ ଟ୍ୟୁସନ୍ ଧରିଛନ୍ତି ଗୋଟେ ଟିଉସନ୍ ରେ ପଇସା ମାନେ ହଜାର ଦି ହଜାର ମାନେ ଜଣକା।
ହୁଁ।
ହୁଁ ମାନେ ଧର ଦଶଟା କୋଡିଏ ଟା ପିଲା ଧରି ପକେଇଛନ୍ତି। ଆଉ ମାସକୁ କୋଡିଏ ହଜାର ଟଙ୍କା ହେଲା କହୁନ।
ହଁ ଗୋଟେ ଝିଅଟେ ପଚାଶ ହଜାର ରୋଜଗାର କରିଦେଲେ କେତେ ବଡ କଥା ଆଉ।
ହୁଁ ହୁଁ।
ହେଇଯିବ ଏଇନା ଷ୍ଟାର୍ଟିଙ୍ଗଟା ନା ଧୀରେ ଧୀରେ ରହିଲା ଧୀରେ ଧୀରେ ମାନେ ସମସ୍ତେ ଜାଣିଲେ ବି ସିଏ ଗାଡି ଧରିକି ଟ୍ୟୁସନ କରି ମାନେ ଡ୍ରଇଂ ଶିଖ
ହୁଁ ହୁଁ ହୁଁ ହୁଁ, ତାପରେ ଭଲ ସ୍କୁଲରେ ରହିଲେ ମାନେ ଏଇଠି ବି ସିଡିଏ ଫିଡିଏରେ ବି ପଚାରିବେ ଯଦି କୋଉ ସ୍କୁଲରେ ଅଛ? ଧର କହିବ ମୁଁ ଭଲ ସ୍କୁଲରେ ଅଛି ଜାଭିୟର ସ୍କୁଲରେ ତାହେଲେ ତ ମାନେ ଡାକିବ କହିବେ ଭଲ ସ୍କୁଲ ଅଛି ମାନେ ଭଲ ହେଇ ଥିବେ ଯାହାହେଲେ ଡାକିବେ ଟ୍ୟୁସନ୍ କରିବାକୁ ଆଉ।
ହଁ ଭଲ।
ହୁଁ।
ଧୀରେ ଧୀରେ ଗୋଟେ ଜିନିଷ ମାନେ ଜାଣିହବ, ଗୋଟେ ଜାଗାକୁ ଗଲେ ଗୋଟେ ଜିନିଷ ଜାଣି ହବ ଯେମିତି ଧୀରେ ଧୀରେ ଆଇଡିଆ ବି ବଢିବ ନା।
ହୁଁ ହୁଁ।
ଲୋକମାନେ ବି ଧୀରେ ଧୀରେ ଜାଣିବେ ଜାଣିବେ ବି ଭଲ ଭଲ ପେଣ୍ଟିଙ୍ଗ କରିପାରନ୍ତି। ସେ ଗୋଟେ ଗୋଟେ ପେଣ୍ଟିଙ୍ଗ୍ ବି ବହୁତ ବହୁତ ଦାମ୍।
ହୁଁ ହୁଁ, ପେଣ୍ଟିଙ୍ଗ୍ ସେ ବି ୱାଲ୍ ପେଣ୍ଟିଙ୍ଗ୍ ବି ବଢିଆ କରେ।
ହଁ ୱାଲ୍ ପେଣ୍ଟିଂ ଯୋଉ ବାହାଘର ଫାହାଘର ଗୁଡା ନାଁ ଲେଖା ଫା ଲେଖା। ସାଇଡ ରେ ବି କହିବ ରଖିଦେବେ ଯୋଉ ପାର୍ଲର ଉଇଅରେ ଟା।
ହଁ ହଁ।
ସେଇଟା ତ ତାଙ୍କୁ ପୁରା ଜଣାଶ
ହୁଁ ହୁଁ ତା ସାଙ୍ଗ ତାର ଗୋଟେ ସାଙ୍ଗ ତା ନା ଗଣେଶ ଭାଇ ତାକୁ ଡାକେ ସିଏ ସିଏ ଦେଖିବ ଯୋଉ ବାହାଘରରେ ଯୋଉ କୁଲାରେ ସବୁ ଯୋଉ ଆର୍ଟ କରୁଛନ୍ତି ଚକିରେ ଆଉ ଯୋଉ ବାଉଁଶିଆ ରେ କି ସୁ କରୁଛନ୍ତି ଦେଖିବ ଆର୍ଟ ମୁଁ ସେଦିନ ତାକୁ କହିଲି ମୁଁ କହିଲି ଏ ନମ୍ବର ଟା ଟିପିଲୁ ଟିପିଲୁ ଫୋନରୁ ସିଏ କହିଲା ଇଏ ବା ମୋ ସାଙ୍ଗ ମାମା ସେଠୁ ସାଙ୍ଗେ ସାଙ୍ଗେ ଫୋନ ଲଗେଇଦେଲା। ସେଇଠୁ ମୋ ସହିତ କଥା ହେଲା କହିଲା ଆଉ ଆଣ୍ଟି ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଝିଅ ବାହାଘରକୁ ସେ ସବୁ କରିଦେବି ଆଉ ଆମ ଭଉଣୀଟା ବାହା ହେବ ମୁଁ କରିବିନି ଏମିତି ଆଡୁ କହିଲା ମୁଁ କହିଲି ହଉ ଆଉ ଆସିବ ପୁଅ ଆଉ
ନାଁ ସତ କଥା ଆଉ
ହୁଁ ସେ ବଢିଆ ବଢିଆ ଆର୍ଟ କରୁଛନ୍ତି କିସୁନ୍ଦର ଆର୍ଟ କରୁଛନ୍ତି।
ନାଇଁ କିନ୍ତୁ ହଁବା ଏ ଯୋଉ ପଢା ବୟସ ଏଥିରେ କିନ୍ତୁ ସବୁ ଜ୍ଞାନ ଆହରଣ କରିଦବା କଥା।
ହୁଁ ଆଉ ବୟସ ସରିଗଲା ଆଉ ମାନେ କରିହବନି।
ନା ସବୁ ଜ୍ଞାନ ଗୁଡା ହେଇଗଲେ କଣ ମାନେ ଇନକମଟା ଆଇଲେ ଆଉ ପ୍ରୋବ୍ଲେମ ହବନି।
ହୁଁ ହୁଁ
ଆଉ
ସେଇଆ
ଝିଅ ଗୁଡା ଯୋଗ୍ୟ ହେଲେ ସେ ନିଜେ ନିଜେ ଆଜିକାଲି ଯେମିତି ଦୁନିଆ ହେଲାଣି ମାନେ ଯୋଉ କହନ୍ତିନି ଝିଅର ଘରନାହିଁ।
ହୁଁ।
ବାପ ଘରକୁ ଗଲେ ସେ କହିବେ ପରଧନ ଶାଶୁ ଘରେ ରହିବୁ କହିବେ ପରଘରୁ ଝିଅ ଆସି। ଛି ତେଣୁ କରିକି କହୁନାହାନ୍ତି କହୁଚନ୍ତି ଝିଅକୁ ତମେ କିଛି ଦିଅ ନଦିଅ ଗୋଟେ ଘରଟେ ଦିଅ। ଯେମିତି କିି ସେ ତା ନିଜ ଘରେ ରହିପାରିବ ନଚେତ ନିଜେ ନିଜେ ପାଠ ସେପଟେ ଗୋଟେ ଗୋଟେ ଘର କିଣକି ବନାଅକି ଯାହା କରୁଚ କର। ଯେମିତି ଯି ଯାହା କହିଲା ବେଳକୁ ବାପଘର ଶାଶୁଘର ତମେ ଯାଇ ଏଠି ରହିପାରୁଥିବ।
ହୁଁ ହୁଁ ଅଉ କଣ?
ତେଣୁ ଝିଅ ମାନେ ଆଗରୁ କିଛି ଇଏ ନଥିଲା ଏବେ ତ ଏଇ ଅନୁସାରେ ଚେଞ୍ଜ ହେବାକୁ ପଡିବ ଯୁଗ ଅନୁସାରେ।
ମାନେ ଯୋଗ୍ୟତା କରିକି ଛାଡିବ ଆଉ
ହଁ।
ହୁଁ। ଏବେପା ଆମ ଉପରେ ଯେତେବେଳେ ଇଏ ପଡୁଚି ଚି ମାନେ ଯେତେବେଳେ ଅସୁବିଧା ପଡୁଛି ଆମେ ସେତେବେଳେ ଯୋଗ୍ୟ ହେଇନେ ବୋଲି ଆମେ
ହଁ ହଁ ସତ କଥାତ ଆଉ କଣ ଲୋକମାନେ ପଇସା ରଖୁଛନ୍ତି ସିଧା ଗୋଟେ ଫ୍ଲାଟ କିଣ ଚାଲ ନା। କିଣୁଛନ୍ତି ନା ଆଉ ଏବେ ବା ଜଣେ ଗୁରୁ ଭାଇ ଆମର ଗୋଟେ କୋଟିଏ କୋଡିଏ ଲକ୍ଷ ଟଙ୍କାରେ ଏଇ ଯୋଉ ଆମର କିଣିଛନ୍ତି କୋଉଟି କହିଲ ଏଇ ଦେଉଳସାହିରେ ହେଇଦିନ ସତସଙ୍ଗ କରି ଥିଲେ।
ହୁଁ।
କୋଟିଏ କୋଡିଏ ଲକ୍ଷ କଣ ଗୋଟିଏ ଛୋଟିଆ ଆମାଉଣ୍ଟ।
ଆଉ ଛୋଟିଆ ଆମାଉଣ୍ଟ।
କୋଟିଏ କୋଡିଏ ଲକ୍ଷ କିନ୍ତୁ ଘରଟେ କରିଥିବା ନିହାତି ଜରୁରୀ। ପୁଅ କରିବ ଝିଅବି କରିବ ମାନେ ବାପା ମା ଯାହା କରିଥିବେ କରିଥିବେ।
ହୁଁ ହଁ
ପୁଅ ଗୋଟେ ଘର କରିବ ଝିଅବି ଗୋଟେ ଘର କରିବ ମାନେ କେହି କାହାକୁ କହିପାରିବେନି କମ ସେ କମ ସମସ୍ତେ ଶାନ୍ତିରେ ରହିବେ। ହଁ ନହେଲେ ଭାରି ପ୍ରୋବ୍ଲେମ।
ହଁ।
ଭାରି ଅସୁବିଧା।
ହୁଁ।
ଆଗରୁ ଯୁଗ ଥିଲା ଘରୁ ବାହାରିବନି ପାଠ ପଢିବନି।
ହୁଁ ହୁଁ। ମୁଁ ବା ସବୁବେଳେ କହିବି ମୁଁ କହିବି ଆମେ ବାହାରି ଆମର ସେତେବେଳେ ଏତେ ମାନେ ସେତେବେଳେ ଏତେ ସ୍କୋପ ନଥିଲା। ଆମର ଭାରି ଇଚ୍ଛା ମୁଁ କହିଲି ସ୍କୁଲରେ ଶିଖା ହୁଏ ନାଚ ଗୀତ। ଡ୍ରଇଂ ଏତେବେଳେ ଏତେ ବାପା ମା ମାନେ ଛାଡୁ ନଥିଲେ।
ହଁ।
ସବୁବେଳେ ମୁଁ କହିବି ଡରି ହଁ ମୁଁ କହିବି ଆମକୁ ଖାଲି ଦେଖୁଥିବି ମନ ଦୁଃଖ କରୁଥିବି କାନ୍ଦୁଥିବି ମାନେ ମୋର ନାଚିବାରୁ ଇଚ୍ଛା ତ ଶିଖିବାର ଇଚ୍ଛା ଥିଲା। ଡ୍ରଇଂ ବି ସାର୍ ଶିଖାନ୍ତି ମୋର ଭାରି ଇଛା ଥିଲା କିନ୍ତୁ ଘରେ ଆଲାଉ ନାହିଁ। ନାଇଁ ତମେ କଣ ଶିଖିବ।
କହିବାକୁ ଗଲେ ମାନେ ଏଇ ଜନ୍ମଟା ପୁରା ବେକାର।
ହୁଁ ହୁଁ ସତ କଥା ଆରେ କିଛି ଗୋଟେ ନାହିଁ ନା ଆମେ ଯାହାହଲେ ବି ଗୀତଟେ ବି ଆଜି ଶିଖିଥାନ୍ତେ ଆମେ ଗୋଟେ ଗୀତ ଟିଚର ହେଇପାରିଥାନ୍ତେ କହୁନ।
ହଁ ହଁ ଆ ଦି ପଇସା ଆଇଲେ କେହି ପାଟି ଖୋଲିବେନି ଜାଣିଥାଏ ଯାହାର ର ପଞ୍ଚାର ଦି ପଇସା ଆଉ କେହି ପାାର୍ଟି ଖୋଲିବେନି ଆଉ ଖା ତମ ଘର ଏତେ କାମ କର ଯାହା କର ହଜାର କଥା ବାହାରିବ। କିନ୍ତୁ ଦି ପଇସା ଯି ରୋଜଗାର କରୁଥିବ।
ହୁଁ ହୁଁ ଆରେ ପାଠରେ ଯଦି ଆ ନ ହେଇପାରଲୁ ବି ଯଦି କଲେଜ ଫଲେଜ ନ ଯାଇଚୁ ବି କିଛି ତ ସାଠ ଅଲଗା ତ କିଛି ଆମର କ ଥିବା ଦରକାର କଣ?
ସିଲେଇ ଫିଲେଇ ଯାହା ବିି ହଉଛି, ଯାହାକି ଶିଖିବା ଆଉ ଘର ଅଞ୍ଚଳ ଛାଡିକି ଆଉ ଯାଇ ହଉନି। ଯାଇ ହଉନି ପିଲାଙ୍କା ମା ତାଙ୍କୁ ଜଗ ଦାୟିତ୍ଵ ବଢିଗଲାଣି ନା।
ହୁଁ ହୁଁ।
ଘର ଜମି ଛାଡିକି ଯାଇ ହବନ ତାପରେ ଗୋଟେ ଶିଖିବାର ବି ଗୋଟେ ମୁଣ୍ଡ ରିଲାକ୍ସ ଥିବା ଦରକାର।
ହୁଁ ହୁଁ ଶିଖିବାର ବି ଗୋଟେ ବୟସ ଥାଏ ଯେମିତି କିି ଛୁଆ ଯେମିତି ଏବେ ପ୍ଲସ୍ ଟୁ ଛୁଆ ମାନେ ସ୍ ପୁରା ଛୁଆ ଚଲେଇ ଦଉଛନ୍ତି ପ୍ଲସ ଟୁ କ ଟେନ୍ଥ ପିଲା ବ ବି ଚ ଚଲେଇ ଦଉଛନ୍ତି।
ହଁ ହଁ।
କିନ୍ତୁ ଆଉ ଏବେ ଆମେକୁ କିଏ କହିଲେ ଚଲେଇ ପାରିବା ଆମର
ଡର ଲାଗୁଛି ହଁ ସବୁ ଜିନିଷ ଶିଖିବାର ଗୋଟେ ବୟସ ଥାଏ।
ହୁଁ ହୁଁ।
ସେତେବେଳେ କଣ ମୁଣ୍ଡ ଗୁରା ପୁରା ରିଲାକ୍ସ ଥାଏ କଣ ଗଟେ ଶିକ୍ଷ ଏବେ ତ ବୟସ ହେଲାଣି ଡର ଲାଗୁଛି।
ହୁଁ ହୁଁ।
ସେ ସେଇଥିପାଇଁ ତ ଗୋଟେ ଛୁଆଦିନ ପାଠ ପଢା ଅଛି। ନହେଲେ ଲୋକମାନେ ମଧ୍ୟ ବଡ ହଉ ପାଠ ପଢିବ ନାଇଁ କି ଆଉ
ହୁଁ।
କଥା
ହୁଁ।
ନାଇ କିନ୍ତୁ ଏଇଟା ତ କରିବା କଥା ନିହାତି ଆଉ ଝିଅକୁ କିଛି ଜିନିଷ ଦଉନି ଗୋଟେ ଘର ଗିଫ୍ଟ ଦେଇଦବୁ।
ହୁଁ-ହୁଁ ସତ କଥା।
ମାନେ ଯୋଉ ସୁନା ରୂପା ଟଁ କା ପଇସା କିଛି ଦବନି ଗୋଟେ ଛୋଟିଆ ଘରଟେ ହଉ ପଛେ ତାକୁ ଗିଫ୍ଟ ଦେଇଦବ।
ଟି ଦିଅ ନହେଲେ ଗୋଟେ ଜାଗା ଦେଇଦିଅ ନାଇଁ କି ହଁ ଗୋଟେ ମାନେ ଭଲ ସ୍ଥି ତି ମାନ୍ ଜାଗାଟା ଦେଇଦବ ଯେ ସିଏ ବି ତାର ଚାହିଁଲେ ଘରଟେ ବି କରିକି
ପୁଅ ତୁ ଗୋଟେ ଘର କର ତାପରେ ତୁ ବାହାଘର ହଉ।
ହୁଁ-ହୁଁ
ମାନେ ଏଇଟା ସତ କଥା ଆମ ପୁଅକୁ ବି ତମେ ଯୋଗ୍ୟ ହୋ ଗୋଟେ ଘର କର ତାପରେ ବାହାଘର ହୁଅ ମତେ ଯେମ୍ତି କେହି କାହାକୁ ଆଉ କିଛି କହିବେନି।
ନା।
ମାନେ ଏତିକି ଯୋଗ୍ୟ କରିକି ତାଙ୍କୁ ଛାଡିଆ କଥା।
ହୁଁ-ହୁଁ ଏଇଆ। ଆଉ କଣ?
ସେଇଆ ବା।
ଏତିକି ଯୋଗ୍ୟ କରିଦେଲା ଆଉ କିଛି ପ୍ରୋବ୍ଲେମ୍ ନାହିଁ।
ହଁ କାଇଁ ନା ସମସ୍ତେ ଶାନ୍ତିରେ ରହିପାରିବେ ଆଜିକାଲି ଯୋଉ ଅଶାନ୍ତିର ବା ତାବରଣ ହେଲାଣି। ମାନେ ସବୁଆଡେ ତ ଅଶାନ୍ତିର ବାତାବରଣ୍।
ହୁଁ ବା।
କିଛି ନା କିଛି ପ୍ରୋବ୍ଲେମ୍ କୋଉଠି ଛୁଆ କୋଉଠି ଇଏ
ଉଁ।
ଏଇନେ ପା ପୁଅର ଗୋଟେ ଏଁ ସାଙ୍ଗର ମା ଟେ ଫୋନ୍ କରିଥିଲା ଭାରି ଦୁଃଖରେ।
ହୁଁ।
ସବୁ ପ୍ରକାର ପ୍ରୋବ୍ଲେମ୍ ହଉଛି ଅଇଖା।
ହୁଁ-ହୁଁ ଆଉ କଁ କରିଆ?
ହଁ ଏଇତ ଜୀବନ ଆଉ।
ଉଁ ହୁଁ।
ଦୁଃଖ ସୁଖ ଭରା ଆଉ।
ହଁ।
ଓ ହଉ ହଉ ରଖୁଛି ତା ହେଲେ ଆଁ।